ମାଝୀ ବାବୁ ନମସ୍କାର ଆମର ଏଇ ଦୁର୍ଗା ପୂଜା କରୁଥିଲୁ ପଚିଶି ତାରିଖ।
ଦୁର୍ଗା ପୂଜା ହଁ ଭଲ କର କର।
ଆଉ ଦରକାର ଥିଲା ଚାନ୍ଦା ଆମ୍ଭକୁ।
କେତେ କଣ?
ନାଆ ତମେ ତ ଆମ ପାଖ ଲୋକ ଦି ହଜାର ଟଙ୍କା ଖଣ୍ଡେ ତ ପଠେଇବ ଆଉ।
ହେଁ ଦି ହଜାର ଟଙ୍କା ଦେଖୁନ ପାଖ ଲୋକ କହିକି ଦି ହଜାର ଟଙ୍କା ମାଗୁଚ।
ଆଉ କେତେ ଅଧିକ।
ମୁଁ ଦି ହଜାର ଟଙ୍କା ଦେବି ଯେ କିନ୍ତୁ ଗୋଟେ କଣ୍ଡିସନ୍ ନା ମତେ ତମେ ଆରଥରକ ସେମିତି ପଇସା ମାଗିଲ ମୁଁ ଦେଇଥିଲି କିନ୍ତୁ ମୋ ଘରେ ଟିକେ ଆଣି ଭୋଗ ଟିକେ ଦେଇଗଲନି। ମୋର ଅସୁବିଧା ପଇଲା ମୁଁ ଗଲିିନି ତମେ ଦେଖିଲାବେଳକୁ ଭୋଗ ଟିକେ ଭାବିଲନି ଘରେ ଆଣି ଦେଇ-ଦେଇ ଯାଉ ବୋଲି।
ନାଇଁ ଏଥରକ ହେନେ ମତେ କ
ତମକୁ ଅଛି ଜଣେ ମୋର ସଚିହ୍ନା ତାକୁ କହିବି ତମ ଘରେ ନେଇକି ଅଲଗା ଭୋଗ ଟିକେ ଦେଇଦବ।
ହୁଁ କାରଣ ଆମର ଭାଇ ବୟସ୍କ ଲୋକ ହେଲେଣି ଆମେ କଣ ଭାଇ ଯିବା ଆସିବା କରିପାରୁଚୁ ଯଦି ନଯାଇ ଯଦି ପାଇଲୁ ଠାକୁରଙ୍କ ପ୍ରସାଦ ଟିକେ ପାଇବୁନୁ।
ବୁଝୁଚି।
ହଉ।
କିଛି ପ୍ରୋବ୍ଲେମ୍ ନାହିଁ ତମେ ଦି ହଜାର ଟଙ୍କା ତମକୁ ସ୍କାନର ପଠଉଛି ତମେ ମତେ ଦି ହଜାର ଟଙ୍କା ପଠାଅ ମୁଁ ତୁମକୁ ମୋର କରିକି ଦେବି।
ଆଚ୍ଛା ହଉ ତାହେଲେ।
ଆଉ
ଆଉ କୁହନ୍ତୁ?
ଆଉ ମୁଁ କହୁଚି କି ଆପଣଙ୍କର ଯୋଉ ଚାନ୍ଦା ତ ଦେବେ ତାପରେ ଆମେ ଭାବୁଚୁ ଯୋଉମାନଙ୍କଠୁ ଚାନ୍ଦା ନଉଚୁ ଅ ଧିକ ଟିିକେ ତାଙ୍କୁ ଆମେ ଭାବୁଛୁ ଗୋଟେ ଅଲଗା ଭୋଜି-ଭୋଜି କରିକି ଡାକିବୁ।
ମାନେ ତାଙ୍କ ପାଇଁ ଅଲଗା ଭୋଜି?
ତାଙ୍କ ପାଇଁ ଗୋଟେ ଅଲଗା କରିବୁ ଭାବୁଛୁ ଆପଣ ଯଦି କହିବେ ପଇସା ଆଉ ଟିକେ ପାଁଶ ଟଙ୍କା ଅଧିକ ପଡ଼ିବ।
ଆଛା ପାଞ୍ଚଶହ ଟଙ୍କା ଅଧିକ ପଡ଼ିଲାଣି କଣ କୋଡିଏ ଦି ହଜାର ଟଙ୍କା ଦେଲୁ ବାଧିଲାନି ପାଞ୍ଚଶ ଟଙ୍କା ଅଧିକ ନେଇଗଲା ଆଉ ବାଧିବ। ପାଞ୍ଚଶ ଟଙ୍କାଟେ କଥା ପଠେଇଦବା ଆଉ କଣ।
ଆମ ପାଇଁ ସ୍ପେଶାଲ୍ ଗୋଟ ଭୋଜି ହବ ଆମେ ଆମ ସାଙ୍ଗସାଥି ଭିତରେ ଖାଇବା ପିଇବା ହବ।
ହୁଁ-ହୁଁ।
ହୁଁ। ଏମିତି କଥା ଆଉ କଣ କହିବି କହୁନା। ତାପରେ ଆମର ଯୋଉ ଚିକୁୁ ଭାଇଙ୍କୁ ଡକେଇଚୁ ଜନ୍ମେଜ୍ ଭାଇ, ଭାନୁ ଭାଇ, ଜୀବନ୍ ଭାଇ
ହୁଁ।
ସମସ୍ତେଙ୍କୁ ଡକା ହେଇଛି ତମେ ଯଦି ଆସିବ ଭଲ ଲାଗିବ, ତାପରେ ଏ ବର୍ଷ ଆମେ ଟିକେ କଣ କରିଛୁ ନା ମୂ ଟିକେ ଗୋଟେ ବଡ ଆଣିବାର ବଡ ଆକାରରେ ଆ ଣିବୁ ଖାଇବାପିବା ରେ ଆଇଟମ୍ ଆଡ୍ କରିବୁ ଟିକେ ମାନେ ଟିକେ ଅପଗ୍ରେଡେଡ୍ ରହିଚି ମାନେ କରିବୁ।
ଗୋଟେ ନିରାଟ ସତ କଥା କହିବି?
ଗୋଟେ ନିରାଟ ସତ କଥା କହିବି?
କଣ?
ତମେ ଯଦି ଭାନୁ ଭାଇ ଜନ୍ମଜୟ ଭାଇ ଚିକୁୁ ଭାଇ ଆଉ ଯାହାବି ସବୁ ଅଛନ୍ତି ଜୀବନ ଭାଇ ଏମାନଙ୍କୁ ଡାକିଲ ମୁଁ ଚାନ୍ଦା ଟଙ୍କାଟିଏ ଦେବିନି।
କାହିଁକି?
ନା ତାଙ୍କ ସହିତ ମୋର ମତାନ୍ତର ହେଇଛି ତ
ହଉ ହଉ ତମ ପାଇଁ ମୁଁ ଅଲଗା ଖାଇବା ପିବାର ଯୋଜନା କରିବି ତମେ ଆସ ବ ଖାଇବ ଯିବ।
ମେନ୍ ତ ମେନ୍ ତ କୁନୁ ଭାଇକି ଜମା ଡାକିବନି।
ଓହୋ କାହିଁକି ତାଙ୍କ ସହ କଣ ମତଭେଦ ହେଇଛି?
ମୋର ବିଗତ ଘଟଣା ଗୋଟେ ମନେ ପଡିଗଲା।
କଣ?
ଆମେ ମୋର ଶୁଭଙ୍କର ତାପରେ କୁନୁର ଆଉ ସିଦ୍ଧାର୍ଥ ର। ସିଦ୍ଧାର୍ଥ ତା ଆଉ ଗୋଟେ ସାଙ୍ଗଟେ ତ ଆମେ ଚାରି ଜଣ ମିଶିକି ଯାଇଥିଲୁ ଏଠିକି ଖେଳିବାକୁ। କୋଉଠି କହିଲ ଆମର ଭାସ୍କରେଶ୍ୱର ମନ୍ଦିର ବ୍ୟାଡମିଣ୍ଟନ ଖେଳିବାକୁ ଯାଇଥିଲୁ।
ହୁଁ।
ତ ଇଏ କୁନୁ ଜାଣିନୁ ସମସ୍ତଙ୍କ ସହ କେମିତି ନାଗେ ମାନେ ଛୋଟ ଛୁଆଙ୍କ ଭଳିଆ ହୁଏ। ସିଏ ଯାଇକି ଆଗ ଯାଇକି ନାଗିଛି ଶୁଭଙ୍କର ସହିତ ହେଲା। ତୁ ଇଏଟା ତୁ ଏମିତି କଣ ଚାଲୁଛୁ ଏମିତି କଣ ଖେଳୁଛୁ ତାକୁ ଆଡୁସାଡୁ କରି କହିଛି। ତ ଶୁଭଙ୍କର ର ମାନେ ହାତ ମାନେ ଏମତି ଏମତି କରିଛି ଶୁଭଙ୍କର ତା ସହିତ ଟିକେ ଟିକେ କରି ନାଗିଦେଲା ହେଲା। ନା ନାଗ ଆଜ୍ଞା ଦେଖୁନୁ ଲୋକସହିତ ମାନେ ଟିକେ ଗେଲ ତାମସା କରି ନାଗନ୍ତି ତ କୁନୁ ସିରିୟସ ନେଇ ଗଲେ ନାଗିଲୁ କଣ ବେ ତ କୁନୁ ତାକୁ ଟିକେ ଜୋର କିନା ମାଇଲା। ମହିଲା ମାନେ କଣ ଏମିତି ଆଉ। ତ ଇଏ କହିଲା ମାଇଲୁ କଣ ମାଇଲୁ କଣ କହିକି ଇଏ ତା ମୁଣ୍ଡକୁ ମାରିଦେଲା କୁନୁ ମୁଣ୍ଡକୁ। ହେଲା। ଭାଇ କୁନୁ ହଁ ତାପରେ କୁନୁ ମୁଣ୍ଡ ଟିଣ ହେଇଗଲା କୁନୁ ଗୋଟେ ଠୋ କିନି ଗୋଟେ ଶକ୍ତ ଜାବୁଟା ଗୋଟେ ପକେଇଲା।
ହେନା। ଭାଇ ବିଶ୍ୱାସ କର ଆଉ ଯଦି ଟିକେ ଜୋର ଜାବୁଡା ବାଜି ଯାଇଥାନ୍ତା ତାହେଲେ ସେଇଠି ଏକାଥରେ ଇଏ ବୋଧେ ବେହୋସ ହେଇଯାଇଥାନ୍ତା କିଏ କହିଲୁ? ମାନେ ଶୁଭଙ୍କର ବେହୋସ ହେଇ ଯାଇଥାନ୍ତା। ଆରେ ଭାଇ ତମେ ଖେଳିବ ବୋଲି ମୁଁ ଗୋଟେ ସାଙ୍ଗଟାକୁ ଏତେ ବାଟ ଡ଼ାକିଲି ମୁଁ ଜା ହେଲେ ତୁ ତାକୁ ମାରିବୁ ମୁଁ ଡାକିଥାନ୍ତି? ହଁ ତାକୁ ଗୋଟେ ଜୋରସେ ବାଡେଇ ଦେଇଛି। ଆରେ ଭାଇ ସିଏ ଆଉଛି ସିଏ ଭାଇ ସରଳିଆ ପିଲା ସେ କାହା କିଛି କହୁନି ତାକୁ ତ ଖେଳିକି ଆସ। ସେ କଣ କରିବ? ଆଉ ତୁ ତାକୁ ଏଡେ ଜୋର ସେ ମାଇଲୁ ସେ କଣ କରିବ? ସିଏ ଝିଅ ପିଲାଙ୍କ ଭଳି ଆସି ମୋ କ ଆସିକି ଜାକିଜୁକି ହେଇକି କାନ୍ଦୁଛି।
ଦେଖିଛି ଶାନ୍ତଶିଷ୍ଟ ରହନ୍ତି କିନ୍ତୁ ରାଗିଲେ ଭାରି ଆଗ୍ରେସିଭ୍ ହେଇଯାଆନ୍ତି।
କିଏ କୁନୁଟି?
ହୁଁ।
ହୁଁ ନାଇଁ ହାତ ଉଠେଇବାର ମାନେ କଣ ହାତ କଣ ଆମକୁ ଉଠେଇ ଆସେନି। ସିଏ ଭାଇ ସରଳିଆ ପିଲାଟା କିଛି କହିପାରିବନି ତାପରେ ବି ମୁଁ କୁନୁ ସହିତ ଯୁକ୍ତି କରି କୁନୁ ଉପରେ ଲାଗିବାକୁ ବାହାରାରୁଥିଲି ଇଏ ଶୁଭଙ୍କର ମତେ ଅଟକଉଛି ଥାଉ କିଛି ଆଉ କିଛି କହନା। ଆବେ ତତେ ଏତେ ଜୋର ମତେ ମାଇଲା ତୁ କିଛି କହିନୁ କି ମତେ ବି କିଛି କରିବାକୁ ଦଉନୁ।
ହଉ ଛାଡ ତାଙ୍କର ଇଚ୍ଛା ନାହିଁ ତାଙ୍କ ଭାଗ୍ୟରେ ମାଡ ଥିଲା।
ଏମିତିଆ ପିଲାଙ୍କୁ ଡକା ଡକି କରନି ଭାଇ ଗୋଟେ ମାନେ ଭଜନ ସମାରୋହ ଚାଲିଥିବ ଗୋଟେ ସାଂସ୍କୃତିକ ମଞ୍ଚରେ ଏମିତି ମାନେ ଅସଭ୍ୟ ପରିସ୍ଥିତି ସୃଷ୍ଟି ହେଲେ ମତେ ଭଲ ଲାଗେନି ବୁଝିଛ ତ? ଭାନୁ ଭାଇନାଙ୍କୁ ଡାକିବନି ଭାନୁ ଭାଇନା ମାନେ ଯୋଉଠି କଳିଝଗଡା ତ ତାଙ୍କର ସେଇ ଜାଗାରେ ଜାଗା।
ହୁଁ ଯୋଉଠି କଳି ଝଗଡା ହେଲା ସିଏ ଆହୁରି ବଢେଇବେ।
ନିଜେ କଲି ଝଗଡା କରନ୍ତିନି କିନ୍ତୁ ଯୋଉଠି ହବ ମାନେ
ତମେ ତ ଜାଣିଥିବ ଏଇ ମଙ୍ଗଳା ପଡିଆରେ କେମିତି କଣ କରିଥିଲେ ଝଗଡା ପଡି
ହୁଁ ଯୋଉଠି କଳି ଝଗଡା ହଉଛି ସେଠି ମଧ୍ୟସ୍ଥିି ହଉଛନ୍ତି ଚିକୁ ଭାଇ। ଏଇନା ଡାକ ମାନେ କିଏ ଏଇଟା ମୁଁ ତମ ସହିତ ଏଇନା କଥା ହଉଛି ଏଇଟା କି ଅସଭ୍ୟ କଥା ମୁଁ ତାଙ୍କୁ ମେସେଜରେ କହିଲି ସେ ମୁଁ ଏଇନା ବ୍ୟସ୍ତ ଅଛି ମତେ ଏଇନା ତମେ କଲ୍ ଟି କରନି। ସେ ଲଗାତାର ଲଗାତାର ମତେ କଲ୍ କରିଚାଲିଛନ୍ତି କଣ ପାଇଁ। ତମକୁ ତ ମୁଁ ଥରେ କହିଲି ନା ବ୍ଲକ ମାରିଲେ ଗଟେ କଥା ଟା ଖରା ଲୋକ ସେ ଗୋଟେ ଜାଣେ କି ନାହିଁ ମତେ ବ୍ଲକ ମାରଛି ଖରାପ ଲୋକ। ଫୋନ ଟା ନ ଉଠେଇଲେ ତାଙ୍କୁ ଭଲ ଲାଗିବ। ନା କାରଣ ବ୍ୟସ୍ତ ଥିବ ଫୋନ୍ ଟା ଉଠେଇଲେଣିି ବୁଝୁଚ ତ?
ମୁଁ ଏଇଥିପାଇଁ ଚିକୁୁ ଭାଇ କୁଲୁ ଭାଇ ଏଇମାନଙ୍କ ବେଶୀ ମିଶେନି ଜାଣିଛି ଏମାନେ ଭାରି ଅବାଗିଆ।
କଲ୍ କରୁଛ ମିଶେନି ମାନେ କଣ ତମେ ନିଜ ଆଡୁ କଲ୍ କରୁଛ। ତମେ ସେମାନେ ତ କହୁଛନ୍ତି ତମେ ତାଙ୍କୁ କଲ୍
ନାଇଁ ନାଇଁ ଏକ୍ଟୁଆଲି କଣ ହେଲେ ନା ମୋର ଗୋଟେ କାମ ରହିଯାଇଛି ଇମ୍ପୋର୍ଟାଣ୍ଟ କାମ। ମୋର ଖାଲି କାମ ଟି ମୋ କାମ ସରିଲେ ଚିକୁ କିଏ କୁନୁ କିଏ ମୁଁ କିଏ? ମୋ କାମ ସରିଲେ ଭାଇ ମତେ ମୋର କାମଠୁ ମତେ ବହୁତ ମିଳିବ କିଛି।
ହୁଁ ଓ ତମେଠୁ ପଇସା ନେଇଛନ୍ତି କିଛି
ଗୋଟେ ଗାଳି କରିବ ମତେ ନା ମୋ କାମ ସାରିଲା ପରେ ଭାଇ
ପଇସା ଧାର ନେଇଛନ୍ତି?
ହଁରେ ଭାଇ। କହିବି ତମକୁ ପରେ କେବେ ଗୋଟେ ପୁରା କାମ ଗୋଟେ ମିଳିଛି ମୋତେ ସେଥି ତାଙ୍କଠୁ ମୋର କାମ ରହୁଛି ବୋଲି କଲ୍ କରିବାକୁ ପଡୁଛି ନହେଲେ ଭାଇ ମୁଁ ତାଙ୍କୁ କେବେ କଲ୍ କରିନି।
ହୁଁ। ହ ସେମାନେ କଣ ତାଙ୍କ ଆଡୁ ମତେ ଟିକେ ମ ଆଗେସନ କହୁଛନ୍ତି ନା ତୁମେ ଯାଛ ସେମାନେ ଆସି ମୋ ସହିତ କଥା ହଉଛନ୍ତି ତ ମତେ ସେ କଥା ଟା କାଇଁ ଭିତୁଆରି ବାଧିଲା।
ନାଇଁ କେବେ କଣ ମନେ ପଡିଗଲେ ଥରେ ଦୁଇଥର ସେମିତି। ବାଧିବ କଣ ଭାଇ ଦେଖ ତମେ ନା ବ୍ୟସ୍ତ ଥିଲ ମୋର କାମ ମନେ ପଡିଲା ମୁଁ ପଚାରିଲି ଭାଇ କୁନୁ ଭାଇଙ୍କୁ ଆଉ ହେଇପାରିବ କି? କହିଲେ ହଁ ହଉ ହଉ କହିଲା ପରେ କହିଲେ ମୁଁ ଭାଇ କାହାକୁ ଫୋର୍ସ କନି ଭ ଵାଧୀବା କଥାକୁ। ସେ ମୁଁ ତାଙ୍କୁ ଥରଟେ ପଚାରିଲି ସେ ତାଙ୍କ ଆଡୁ ଥରେ ଟେ ହଁ କହିଲେ ମୁଁ ଥରଟେ କଲ୍ କଲି।
ଆଛା।
ମୁଁ ଥରଟେ କାହା ସହ ଥରେ ରୁ ଦି ଥର ବି କଥାହେଇନି ଚିକୁୁ ସତ କଥା ହଇ ହେଇନି କୁ ଅଢେଇଶ ସେକେଣ୍ଡ। କି କେତେ ମାନେ ଆଉ କଣ ଆଉ କହିବି କେତେ କମ କଥା ହେଇଛି କଟିଗଲା। ଯଦି ତମେ କହିବ ମୁଁ ତମ ମୁଁ ତ ମିଶିବିନି ଵା ଆଜି ଟୁ ବ୍ଲକ ମାରିଦେବି ଦେଖୁନୁ।
ହୁଁ ହୁଁ।
ଆଜି ଟୁ ଶିଶୁ ବ୍ଲକ
ଆଛା ହୋଉ ଏଇଟା ଗଟେ ବଢିଆ କଥାଟେ ଥାକ୍ୟୁ।
ହୁଁ। ଏକଲା ଏକଲା ଖାଲି ତ ଚୋବେଇ ଚୋବେଇ ଖାଇ ଦଉଚ ଆଉ। ଆମକୁ ବି ଡାକୁନୁ ଚେଞ୍ଜ ହେଇଗଲଣି ଆଉ। ହୁଁ।
ମୁଁ ତା ବିଲ ଜଗିଚି ବା।
ଓହୋ କେତେବେଳେ କୁକୁର କେତେବେଳେ ନେଉଳ କେତେବେଳେ ବିଲେଇ
ହୁଁ ମୁଁ ବାପା ପଶୁ ଲଭର।
ଉଁ
ମୁଁ ପ୍ରସୁ ଲଭର।
ଉଁ ହୁଁ ଆନିମଲ
ହୁଁ କିନ୍ତୁ ଗୋଟେ ସୀମିତ ସମୟ ପାଇଁ। ତାର ଅର୍ଥ ବୁଝଉଛି ତମକୁ ମୁଁ ଗୋଟା ଚଢେଇ ରଖିଥିଲି ଚଢେଇ ଚାହାର ନାମ ହୋଉଚି ପାରା
ମୁଁ ତାକୁ ରଖିଥିଲି ଏଥିପାଇଁ କାରଣ ସେଟ ବହୁତ ଭଲ ଦେଖାଯାଏ ତ ଏତ ଶାନ୍ତଶିଷ୍ଟ ଯିବ ଏତେ କିଛି କରିବାର ନାହିଁ। ସେ ପାରାଟି କଣ କରିଚି ମାନେ ଡେଲି ଡେଲି ହଗୁଚି ହଗିକି ଘର ବୁଡଉଚି ତ ମତେ ସେ ପରିସ୍ଥିତି ରା ମାନେ ଭାରି ଅକଳିଆ ଲାଗିଲା ମୁଁ କହିଲି ଆରେ ହେଇ ମୁଁ ତ ଏତେ ସୁନ୍ଦରା ଘର କରିଛି ପୁଟି ଫୁଟି ଦେଇଛି ରଙ୍ଗ କରିଛି ତୁ ମୋ ଘର କାଇଁ ଅସନା କରୁଚୁ? ସେ ସେମିତି ମୋ ଘର କାଲି ଅସନା କରେ। ତ ମୁଁ ତୋତେ ତୋ ପାଇଁ ଭଡା ଆଜ୍ଞା ପେଟି ରଖିଛି ତୁ ସେଇଥିରେ ହଗ କଥାଟା କଣ ଗୋଟେ କେମିତି ଲାଗୁଚି। ସିଏ କିନ୍ତୁ ମାନେ ଅସଭ୍ୟ ଭଳିଆ ଟୋଟାଲ ମାନେ ଚାରିଆଡେ ମୋ ଘର ଦ୍ଵାର ସବୁ ଯାକ ଅସନ ମସନା କଲା। ତାକୁ ତ ମୁଁ ଧରି ପାରିବିନି କାରଣ ସେ ଉଡା ଚଢେଇ ଉଡିଯିବ ତାକୁ ପାନେ ଦେବା ପାଇଁ ମୁଁ ଗୋଟେ ବିଲେଇ ରଖିଲି। ଯାହା ଫଳରେ କି ସେ ଚଢେଇର ପ୍ରବଳ ଛୁଆ ହେଲା ଆଉ ବିଲେଇକୁ ଖାଇବା ପାଇଁ ବି ମିଳିଗଲା।
ହୁଁ ତାହେଲେ ଏମିତି କଥା ହେଇଛି ନା।
ହୁଁ। ତମେ ଆଉ କଁ ପଶୁ ପକ୍ଷୀ କିଛି ରଖ?
ଆମର ଗୋଟେ ଶୁଆ ଧରିକି ଆଣିଥିଲୁ ରଖିଚୁଁ ଆଉ ବାପା ଆଣିଥିଲେ କଲର ବାର୍ଡ଼ ରଖା ହେଇଛି।
ଶୁଆ କୋ
ଆଉ ଗୋଟେ ବିଲେଇ ଅଛି ବ୍ରାଉନ ତା ନା ସେ ଛୁଆ ଦେଇ ଚାଲିଚି ଆମେ
ମୁ ତମର ଘରେ ଖାଲି ଛୁଆ ଦେଇ ଚାଲ ଡାହଉନି ନା ନା ବ୍ରାଉନି
ହଁ ବ୍ରାଉନି। ବ୍ରାଉନ କଲର ବଢିଆ ସୁନ୍ଦର ସୁନ୍ଦର ବିଲେଇଟେ ନାଇଁ ନାଇଁ ପୋଷା ପୋଷା ପୁରା।
କି ପାଶି ପୋସା କରୁଛି ତାକୁ ତମେ ରଖିଚ ତମ ଘରେ? ଘରେ ଆମ ଘରୁ ବୁଲେଇ କେତେବେଳେ ରଶ୍ମି ଆଣ୍ଟି ଘରକୁ ବୁଲେଇ ଭାଇ ତୁ କହନି କହନି ସିଏ ଆମ ଘର ଆଡେ ବି ବୁଲେ ଆମର ଯୋଉ ସାଇଡ ଘର ସାଇଟଘରୁ ଭାଇ ସିଏ ତାକୁ ଭାଇ କ୍ଷୀର ଭାତ ଦିଅନ୍ତି ଖାଇବାକୁ ଭାଇ ସିଈ ବି ତାକୁ ବ୍ରାଉନ ବ୍ରାଉନ ଡାକନ୍ତି। ମାନେ ସେ ଚାରିଆଡେ ମୁହଁ ମାରୁଛି। ସୁନ୍ଦର ଆଉ କଣ କଣ ବିଲେଇ ମାନେ କଣ ଅସୁନ୍ଦର ଦେଖାଯାଆନ୍ତି ନା କଣ।
ଉଁ ନାଇଁ ଆମର ଟା ଯୋଉ ଆସିଛି ବଢିଆ କଲର
ଓ ତମ ବିଲେଇ ବୋଲି ସ୍ପେସିଆଲ ନା କଣ ଆଛା। ହଉ ମୁଁ ରହୁଛି ଆଉ କେତେବେଳେ କଥା ହବା ଆଉ।
ହୁଁ ହୁଁ।